ହ୍ୟାଲୋ।
ହଁ।
ହୁଁ ଆଜ୍ଞା ସାର୍ କୁହନ୍ତୁ। ଆଜ୍ଞା ସାର୍ କୁହନ୍ତୁ।
ଭାଇ କଣ କରୁଛନ୍ତି କି?
ଆଜ୍ଞା ଏବେ ତ ଆମ ଗାଁ ରେ ବର୍ଷା ହେଉଥିଲା। ଏବେ ବର୍ଷା ଟିକେ ଛାଡିଛି ଏବେ। ତ ବର୍ଷା ଛାଡିଛି! ଆମେ ଆମ ନଈ ଆଡେ ଟିକେ ବୁଲି ଆସିଛୁ। ଆଉ ଆ ଆପଣ ଏବେ କଣ କରୁଛନ୍ତି, ଆପଣଙ୍କ ବିଷୟରେ ଆଜ୍ଞା ଆମ ଆଡେ ବି ଭାଇ ଆଜି ଆଜ୍ଞା ଆମର ତ ଏଇ ଅଧଘଣ୍ଟା ହେଲା ହବ ଆଜ୍ଞା। ଆମର ଆଡେ ସେଇ ଆଠ କି ନଅ ଦିନି ପାଖ ହେଇକି ହବ ବର୍ଷା ହେଲା। ସେଥିପାଇଁ ଆଜି ବି ଆମେ ଖେଳି ବି ଯାଇପାରୁନୁ ଆଜି କ୍ରିକେଟ ଖେଳି ଯଥାନ୍ତୁ କ୍ରିକେଟ ବି ଆଜି ଆଜ୍ଞା,
ନାଇଁ ମୁଁ ଆମେ ବି ସେମିତି ଯାଇଥାନ୍ତୁ ଡାକୁଥିଲେ ଖେଳିବା ପାଇଁ ଠିକ ଖେଳିଲା ବେଳକୁବାହା ବର୍ଷା ହେଲା।
ଆଜ୍ଞା ଆମେ ବି ସେୟା ଆମ ସେ ଅବସ୍ଥା ଯାଇନୁ ସେଥିପାଇଁ ଏବେ ଟିକେ ଆଉ ତ ଟା ନାହି ଆଉ ଯାଇ ହବନି ଏ ଆମ ନଈ ଆଡେ ଟିକେ ଆସି
ଆଜ୍ଞା ଆଜ୍ଞା ସାଢେ ପାଞ୍ଚଟା ହେଲାଣି ଆଉ ଏବେ ଗୋଟେ ମ୍ୟାଚ ଖେଳିଲେ ଟାଇମ ହେଇଯିବ ଛଅଟା।
ଆଜ୍ଞା ଆଉ ସାର୍ କୁହନ୍ତୁ ଆପଣଙ୍କ ବିଷୟରେ ଆପଣଙ୍କ କଣ ପଢାପଢି
ପଢାପଢି ଭାଇ ଏଇନା ଡିପ୍ଲୋମା ଡିପ୍ଲୋମା ସରିଲା ଘରେ ବସିଛି ଏବେ
ଆଜ୍ଞା, ଆଉ ଭାଇ ଆପଣ ଆଉ ଆପଣ ଏଇଟା କୋଉଠୁ କହୁଥିଲେ।
ମୁ ଭାଇ ଆନନ୍ଦପୁର ରୁ କହୁଥିଲି।
ଆଜ୍ଞା, ଆଉ ଆପଣ ଆଜି ମୁଁ ଭାଇ ବାଲେଶ୍ଵର।
ବାଲେଶ୍ୱର।
ଆଜ୍ଞା,
କରୁଛନ୍ତି କଣ ଏବେ?
ମୁଁ ଏବେ କିଛି ନାହିଁ ଏବେ ପଢାପଢି ସରିଛି ଘରେ ବସିଛି ଆଉ
ଆଜ୍ଞା ଆଜ୍ଞା,
ଆଉ ଆପଣ ଆଜି କଣ ଖାଇଥିଲେ? ଆଜ୍ଞା ଆଜ୍ଞା,
ପଢୁଛନ୍ତି କଣ ଭାଇ?
ଆପଣ ଆଜି କଣ ଖାଇ ଖାଇବା ଖାଇଥିଲେ।
ଭାଇ ଖାଇବା ଆଜି ସେମତି କିଛି ହେଇନଥିଲା ଶନିବାର ଯେହେତୁ ଭାତ ବିରି ଡାଲି ହେଇଥିଲା। ଆଳୁ ଭର୍ତ୍ତା ଆଉ ଗୋଟେ ଭଜା ହେଇଥିଲା।
ଆଜ୍ଞା,
ଆ ଆପଣ?
ଏଇଁ, ଆମର ତ ଆଜି ସେ ଭାତ ଆଉ ଆମର ଭଜା, ଆଉ ସାଲାଟେ ଏତିକି ହେଇଥିଲା ଆଉ ଗୋଟେ କଣ ତରକାରୀ ଯୋଉ ସୋୟାବିନ୍ ତରକାରୀ। ଏତିକି ତଆଉ
ଆଉ ଭାଇ ପଢୁଛନ୍ତି କଣ ଏବେ
ମୁଁ ଏବେ ଭାଇ କିଛି ପଢୁନି ଆଉ। ପ୍ଲସ୍ ଥ୍ରୀ ପ୍ଲସ୍ ଥ୍ରୀ ପରେ ଏବେ ଘରେ ବସିଛି।
ଆଜ୍ଞା।
ତାପରେ ଏବେ କିଛି ଗୋଟେ ଜବ୍ ଖୋଜୁଛି ଆଉ।
କଉ ଲଇନ ରେ ଜବ୍ ଖଜୁଛନ୍ତି?
ସେମିତି ହଁ ପ୍ଲାଣ୍ଟ ଗୋଟେ ଦେଖ୍ ବୁଝିଥିଲି ସୁପରଭାଇଜର।
ଆଜ୍ଞା ଆଉ ଘରେ କିଏ କିଏ ସବୁ ଅଛନ୍ତି ଆପଣଙ୍କର?
ଘରେ ବାପା ଭଉଣୀ ମା ଜେଜେ ଏମିତି ସବୁ ଅଛନ୍ତି ଆଉ। ଓ ଆପଣଙ୍କ ବିଷୟରେ କଣ କୁହନ୍ତୁ ଆପଣଙ୍କର କଣ ପଢାପଢ଼ି?
ଏ ପଢ଼ାପଢ଼ି ତ ସେଇ କହିଲି ତ ଡିପ୍ଲୋମା ସରିଗଲା ଏବେ
ଆଜ୍ଞା ହଁ ଡିପ୍ଲୋମା ସରିଲା ତାପରେ ଆପଣ କଣ କରିବେ?
ଏବେ ଜବ୍ କରିବା ଦେଖିବା କୋଉଠି ମାନେ ପକେଇବା ଡିପ୍ଲମା ସାଠିପିକେଟ ବାହାରିବ। ଭ୍ୟାକ୍ୟାନ୍ସ ବାହାରିବ ସେଇଠି ପକେଇବି।
ଆଜ୍ଞା ଆପଣ ତ କ୍ୟାମ୍ପସ ରେ ବାଜିଗଲେ ହେଇଯିବ।
ଆଜ୍ଞା କ୍ୟାମ୍ପସ ତ ଆସୁଛି କିନ୍ତୁ ଏତେ ଭଲ ଆସିନି ତ ସେଥିପାଇଁ ବସିଥିଲି ମୁଁ
ଆଜ୍ଞା। ଆପଣ ଡିପ୍ଲୋମା ଟା ସାର୍ କୋଉଠି କରିଥିଲେ।
ଡିପ୍ଲୋମା ମୁଁ କଲି କେଉଁଝର କେଉଁଝରରେ।
ଆପଣଙ୍କ କେଉଁଝରରେ କଣ ଭଲ ଭଲ ଆମେ ଧର ଗୋଟେ ଦିନ ବୁଲିବାକୁ ଯିବୁ ଆପଣ କେଉଁଝର ମାନେ ଭଲ ଜାଗା ସେମିତିରି ସାର୍ କଣ ଅଛି କହିଲେ? ମାନେ କେଉଁଝରକୁ ଆମେ ଧର ବୁଲିବାକୁ ଗୋଟେ କେତେ ଦିନ ପାଇଁ ଯିବୁ। ଆପଣଙ୍କର କେଉଁଝରରେ ମାନେ ସେମିତି ଭଲ ଜାଗା ବୁଲିବା ପାଇଁ କିଛି ଜାଗା
ଆଜ୍ଞା, ଆଜ୍ଞା ସାନ ଘାଗରା ଅଛି। ବଡ ଘାଗରା ଅଛି। ତାପରେ ଭୀମକୁଣ୍ଡ ଅଛି। ଆହୁରି ମାନେ
ଆ, କୁହନ୍ତୁ, କୁହନ୍ତୁ, ଆଜ୍ଞା କୁହନ୍ତୁ, କୁହନ୍ତୁ, ଆ
ଆଜ୍ଞା ଭିୟୁ ପଏଣ୍ଟ ବୋଲି ଗୋଟେ ଅଛି ମାନେ ସେଇଠୁ ପୁରା କେଉଁଝର ପୁରା ଦେଖା ହବ।
ତାପରେ ଆହୁରି ସେପଟ ଆଡେ ବହୁତ ପାର୍କ ଫାର୍କ ବହୁତ ଟାଇପ୍ ର ଅଛି।
ଆଜ୍ଞା।
କେଉଁଝର ତ ସେମିତି ଯଦି ପୁରା ସଠିକ୍ ଜାଗା କହିବେ ସେଇ କେଉଁଝର ଏମିତି ଅଛି। ଆଉ କେଉଁଝର ଜିଲ୍ଲା ଯଦି କହିବେ ହେ ଅଲଗା ଅଲଗା ଇଏରେ ସବୁ ବହୁତ ଜିନିଷ ଅଛି ଆଉ।
ଆଜ୍ଞା ତାହେଲେ ଆପଣଙ୍କ ତ କେଉଁଝରେ ମୁଁ ଆଜ୍ଞା ଶୁଣିଚି ବହୁତୁ ପିକନିକ୍ ସ୍ପଟ୍ ଅଛି।
ଆଜ୍ଞା ଆଜ୍ଞା ପିକନିକ୍ ସ୍ପଟ୍ ତ ବହୁତ ଅଛି। କାହିଁକି ନା ଏପଟେ ଟିକେ ଜଙ୍ଗଲ ଏରିଆ ନା। ମାନେ ବୁଝିପାରୁଥିବେ। ଅ, ଯେମିତି ଭଦ୍ରକ ଲାଇନ୍ ଯାଜପୁର ଲାଇନ୍ ସେଟା କଣ ପ୍ଲାଣ୍ଟ ଏରିଆ।
ଆଜ୍ଞା।
ସେମାନେ ସେଠି କଣ ଏତେ ମାନେ ବ- ଗଛ ଫଛ ପାଇବେନି ସେପଟ କଣ ମାନେ ବହୁତ ପାହାଡ, ଜ ଜଙ୍ଗଲ
ଆଜ୍ଞା ସେଟା ଶୁଣିଚି ବି ମୁଁ କେଉଁଝର ଟା ବହୁତ ଜଙ୍ଗ
ଆଜ୍ଞା, ଯଦି ଆପଣ ଯଦି କେବେ ଆସିବେ କେଉଁଝର ଏପଟେ ଦେଇକି ଦେଖିବେ ଘ ଟଗାଁ ତାରଣ ତାରିଣୀ ମା ଘଟଗାଁ ଦେଖିବେ। ଘଟଗାଁ ବାହାରିବେ ଯେତେବେଳେ ଦେ ଦେଖିବେ କେଉଁଝରକୁ ଆସିବ ଭିତରେ ସେ ରାସ୍ତାରେ ଯେତିକି ଗଛ ଆପଣ ଦେଖି ପାରିବେନି ବହୁତ ଗଛ।
ଆ ଆଜ୍ଞା, ଥରେ ଲୋକେସନ୍ ରେ ମାରିକି ବି ଦେଖୁଥିଲି।
ଆଜ୍ଞା, ଆଜ୍ଞା ଲୋକେସନ୍ ତ ଯଦି କେବେ ବୁଲତେ ଆସିବେ ଦେଖିବେ ନିଜେ ଲୋକସନ୍ ରେ ସେମତି କିଛି ବେଶୀ ଦେ
ଆଜ୍ଞା ଏଁ, ନିଶ୍ଚୟ ଯିବି ତ ଆପଣଙ୍କ କେଉଁଝର। ରେ
ଆଉ ଭୋଜି ଭୋଜି କେବେ ଗୋଟେ କରିବା?
ଏ ହଁ ଆପଣ ଯେବେ କହିବେ।
ଆଜ୍ଞା ପ୍ଲାନିଂ କେବେ କଲେ ଗୋଟେ ଭୋଜି ଫୋଜି କରନ୍ତେ?
ହଁ ଆମର ସବୁ ଯେତିକି ଆମ ମାନେ ଗ୍ରୁପ ମେମ୍ବର ଅଛନ୍ତି ଯେବେ ମାସ କରିବେ ତାହେଲେ ସବୁ ମିଶିକି ଗୋଟେ କରିବା ଆଉ। ଆପ ଆପଣ ଆପଣ କେଉଁଝର ଏରିଆକୁ ଯିବା ସେଇଠି କରିବା। ଆପଣ ତ କହୁଚନ୍ତି ସେଠି ବି ଭଲ ଭଲ ଏରିଆ ଅଛି। ଠି, ଆଜ୍ଞା ତାହେଲେ ସେଇଟିକ ଯିବା। ଆପଣ ଗାଁ ପାଖାପାଖି ଏରିଆ କଣ ଭଲ କିଏ ଅଛି?
ଗାଁ ପାଖାପାାଖି ଏରିଆ ସେମିତି କହିଲେ ଏଠି ଗୋଟେ ଡ୍ୟାମ୍ ଅଛି। ରେମ୍ହାଳ ଡ୍ୟାମ୍।
ହଁ ସେଟା ତ ଶୁଣିଚି।
ସେଟାରେ ବହୁତ ମାନେ ବହୁତ ମାତ୍ରାରେ ଯଦି ଆପଣ ନୂଆ ବର୍ଷ ବେଳକୁ ଆସିବେ। ନୂଆ ବର୍ଷ ଗୋଟେ ମାସ ପୂର୍ବରୁ ନୂଆ ମାସ ଗୋଟେ ମାସ ପରେ ମାନେ ସେଠି ଆପଣ ଜାଗା ପାଇବେନି। ସକାଳୁ ସେ ଜାଗା ସବୁ ରିଜର୍ଭ କରିି ଦେଇଥିବେ ମାନେ ଯୋଉ ଭୋଜି ଵାଲା।
ଆଜ୍ଞା।
ହ୍ୟାଲୋ।
ଅ, ଆମ ଦେଖିବା ଆମ ଗ୍ରୁପ ମେମ୍ବର ର ବି ଯ ତ ଏ ମେସେଜ୍ କରିବା ତାହେଲେ ସବୁ ମିଶିକି ଦିନେ କରିବା ସେପଟେ ଆଉ।
ଆଜ୍ଞା, ଆଜ୍ଞା।
ଆଉ ଆପଣଙ୍କ ଆଡେ ଏଇନା ବର୍ଷା ପକଉଚି ନା? ଆ, ଏବେ ମାନେ ପୁରା ଛାଡି ଯାଇଛି?
କଣ କହିଲେ?
ମୁଇଁନ ଏବେ ବର୍ଷା ପକଉଚି ନା ଆପଣଙ୍କ ଏରିଆରେ ବଷ ବର୍ଷା ଛାଡ଼ିଯାଇଛି।
ଛାଡି ଯାଇଛି।
ଆଜ୍ଞା ଆମର ତ ଏବେ ଝିପିଝିପି ଟିକେ ଟିକେ ପକେଇଲା। ମୁଁ ଏବେ ନଈ ଆଡେ ଆସିଛି ମୁଁ ଏ ବର୍ତ୍ତମାନେ ନଈ ଭିତରେ ବି ଏବେ ପଶିଛି।
ଆଜ୍ଞା। ବର୍ଷା ବେଶି ନାହିଁ ବାସ ପାଞ୍ଚ ଦଶ ମିନିଟ ହେଲା ଛାଡିଗଲା।
ଅ ହୋ ହଁ ଆମ ଏପଟେ ବି ସେଇୟା ହେଇଛି।
ଆଜ୍ଞା ଆଉ କଣ କହୁଛନ୍ତି କୁହନ୍ତୁ?
ଆଉ ସାର୍ ଆପଣ ଗାଁ ବିଷୟରେ କିଛି କୁହନ୍ତୁ? ଗାଁର ପରିବେଶ କଣ କେମିତି?
ପରିବେଶ ଏବେ କାଦୁଅ କା ଯଡୁ ପଚ ପଚ ମାନେ କାଦୁଅ ଟିକେ ହେଇ ଯାଉ ହଉଛି। ହୁଁ। ଆଜ୍ଞା କାଦୁଅ ଫାଦୁଆ ଏବେ ଟିକେ ବେଶି ମାନେ କଣ କୁହନ୍ତି ନା ବର୍ଷା ପାଗ ତ କିନ୍ତୁ ଯେତେବେଳେ ଖରା ପାଗ ହୁଏ ତ ସବୁ ଆଡୁ ସଫ ସଫା ସୁତର ଥାଏ ଟିକେ। ଏଇଟା ହେଲା କଥା ଆଉ।
ଆଜ୍ଞା ଆଉ ଆପଣଙ୍କ ଗାଁରେ କ୍ରିକେଟ ମ୍ୟାଚ ଫ୍ୟାଚ ଖେଳ ଯାଆନ୍ତି?
ଆଜ୍ଞା ଆଜ୍ଞା ମ୍ୟାଚୁ ହୁଏ ଯେତେବେଳେ ଯାଏ ମାନେ ଯେତେବେଳେ ମୁଁ ତ ସେଠି ରୁହେ ସେଠି ପ୍ରାୟ ଟାଇମ୍ କେଉଁଝର ରେ ଯେତେବେଳେ ଘରକୁ ଆସେ ସେ ଟାଇମ୍ ରେ ହୁଅନ୍ତି ଡାକନ୍ତି ଭାଇମାନେ।
ଆଜ୍ଞା।
ତ
ଆଉ ଆପଣଙ୍କର ଫେବରାଇଟ ଖେଳ କଣ ସାରେ?
ହଁ ଭାଇ କ୍ରିକେଟ ଖେଳୁଛି ଆଉ।
ଆଜ୍ଞା ସେଇଟା ତ ସବୁ ପିଲାଙ୍କର ଛ ବ୍ୟାଟ ଖେଳ କ ଅଧିକାଂଶ ପିଲାଙ୍କର କ୍ରିକେଟ ଆଜ୍ଞା।
ଆଜ୍ଞା ଆଜ୍ଞା ସେ ସବୁ ତ ଭାଇ
ଆପଣ ଆଜ୍ଞା କ୍ରିକେଟ ମ୍ୟାଚ ଫ୍ୟାଚ ଦେଖନ୍ତି?
ଆଜ୍ଞା ମ୍ୟାଚ ଦେଖେ ଆଜ୍ଞା ଆ ଇ ପି ଏ ଲ ଦେଖେ।
ଆ ଇ ପି ଏ ଲ ରେ ସାର୍ କୋଉ ଟିମ?
ଆ ଇ ପି ଏ ଲ ରେ ମୁମ୍ବାଇ ଇଡିଆନସ।
ଆଜ୍ଞା।
ଆଉ ଆପଣଙ୍କ ର?
ଆମର ସାର ଚେନାଇ।
ଆଜ୍ଞା ଆଜ୍ଞା। ହଁ ଭାଇ ସେମିତି କିଛି ନାହିଁ ଖେଳ ତ ଦେଖିବା ରୋହିତ ଶର୍ମା ମାନେ କାଲି ସେଟା ଗୋଟେ କହିଲା ଭଳିଆ ମାନେ ନିଜ ଇଏରେ ସମସ୍ତେ ସେମିତିରେ ବାହାର ଦେଶ ପିଲା ଛାଡି ଦଅନ୍ତୁ ସବୁ ତ ଇଣ୍ଡିଆ ପିଲା ନା।
ଆଜ୍ଞା ଆଇପିଲେ ଆମର ଗୋଟେ ମଜା ପାଇଁ ଆଉ
ଆଜ୍ଞା ମାନେ କଣ କୁହନ୍ତି ନା ମାନେ ଗୋଟେ ଜୋସ୍ ସେଇ ଟାଇମ ରେ ଥାଏ।
ଆଜ୍ଞା ସେଇ ଟାଇମ ରେ ଗୋଟେ ଜୋସ୍ ଥିଲା।
ଆଉ ଭାଇ ବୁଲାବୁଲି କୁଆଡେ କରୁଛନ୍ତି ନା ଘରେ ଅଛନ୍ତି?
ନା ଏବେ ବା ଆଜ୍ଞା କହିଲି ଘରେ ଅଛି ନଈଆଡେ ଆସିଥିଲି ଟିକେ ବର୍ଷା ଛାଡିଛି ଏବେ ବି ଝିପି ଝିପି ବର୍ଷା ଏମିତି ପକେଇଲା ଏବେ ଘରକୁ ରିଟନ୍ କରିବି।
ଆଜ୍ଞା।
ଆଜ୍ଞା ଏବେ ତ ସମୟ ହେଇଗଲାଣି? ମୁଁ ତାହେଲେ ଏବେ ରହୁଛି ଆଉ ଆଜ୍ଞା ଆଜ୍ଞା।